ହଉ।
ହଁ, ।
ହଁ ଭାଇ କଣ ହଉଛ?
ଏଇଠି ଏ ପଡିଆରେ ଖେଳା ଖେଳି କରି ପଡିଆରେ ବସିଥିଲୁ ଆଉ, ତୁ କଣ କରୁଛୁ?
ମୁ ଏଠି ବଶ୍ଚି ହେଟି ଆମ ଭୁବନେଶ୍ୱର ଅଛୁ ଆଉ।
ହ।
ଭାଇ ମୁଁ କଣ କହୁଥିଲି ଗୋଟେ ଆମର ସେପଟେ ମେଡିସିନ ପାଇଁ ପ୍ରୋବ୍ଲେମ ହଉଛି ଗାଁ ପଟେ।
ହଁ।
ଆମେ ସେଇପଟେ ।
ହଁ ଗୋଟେ ସେମିତି ଗୋଟେ ବଡ ନ କରିକି ଆମ ଗୋଟେ ଛୋଟ ଷ୍ଟାର୍ଟପୁରୁ ଗୋଟେ ଆରମ୍ଭ କଲେ ଗୋଟେ ହୁଅନ୍ତା।
ଶୁଣ ଭାଇ ଆମେ ଗୋଟେ ଶୁଣ ଶୁଣ । ସେପ୍ଟେବରୋ ଷ୍ଟାର୍ଟ କରିବା ଯେମିତି ଆମେ କିଛି ମେଡିସିନ ରଖିବା ଆମ ଗାଁ ମେଡ଼ିସିନ୍ ସପ୍ଲାଏ କରିପାରିବା।
ହଁ ସେମିତି କେମତି କଲେ ଏମିତି ଗୋଟେ ମାନେ ଛୋଟ ରୁ ଷ୍ଟାର୍ଟ ହେଲେ ବଡ କରିକି ଫାଷ୍ଟ ଆମ ଏରିଆଟାକୁ କଭର କରିବା।
ହ
ଏରିଟାକୁ କବର କରିକି ମାନେ ଆମ ଗାଁ ମେଡିସିନ ଷ୍ଟୋର ଆମ ଏଇ ତାପରେ ଆମ ବ୍ଲକ ଲେବଲ କିଏ ତାପରେ ଡିଷ୍ଟ୍ରିକ୍ଟ ଲେବଲୁ ସେମିତି କରିବା ଫାଷ୍ଟ। ସେମିତି କରିକି ଆମର ଯେମତି ସ୍କେ ଆମର ଯେମିତି ସ୍କୈ ଲାଇନ୍ ବଢ଼େଇକି ତାର ଫାଷ୍ଟ କେମତି ଅଳ୍ପ ଅଳ୍ପ କରି ଷ୍ଟାର୍ଟ କରିବା ଆଉ।
ହଁ।
ଆଉ ସେମିତି ଷ୍ଟାର୍ଟ କରିବାକୁ ହେଲେ ତ ଯାହାହେଲେ କି , ଫାଷ୍ଟ ଆମକୁ ତ ଯିହାହେଲେବି ଟିକେ ଫଣ୍ଡ ଦରକାର ସେଇଟା କଣ କେମତି କଣ କରିବା?
ସେଟା ଆମେ ବ୍ୟାଙ୍କରୁୁ ଲୋନ ଆଣିପାରିବା।
ହଁ ବ୍ୟାଙ୍କ ରୁ ଲୋନ ହେଲେ ଆମ କଣ ଯିଏ ଯାହାର ମାନେ କି ବ୍ୟାଙ୍କରୁ ଆମେ ଯେତିକ ଯା ତୁ ମୁଁ ତାପରେ ଏବେ କେତେଜଣ ଆଉ ଦି ଜଣ ଖଣ୍ଡେ ଆମ ଫାର୍ଷ୍ଟ ମିଶି ଫାର୍ଷ୍ଟ ଇନଭେଷ୍ଟ୍ କରିବା ହାତରୁ କେତେ କରିକି ଷ୍ଟାର୍ଟ କରିବା ତାପରେ ଦେଖିବା ମାନେ କେତେ କଣ ଆମ ପାଖରୁ ହେଇପାରୁଛି ଆମ ଯାହେଲେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିବୁ ମାନେ ଫାର୍ଷ୍ଟ ରୁ ଯାହେଲେ ଦରକାର ଯାହା ହେଲେ ମିନିଅମ ଏଇ ଦି କୋଟିକି ତିନି କୋଟି ଟଙ୍କା ଦର କାରେ। ଆମେ ଘରର ପଟା ଜାଗା ବାଡ଼ି ହେରିକା ସେମିତି ଦେଖେଇକି ବ୍ୟାଙ୍କ ଠୁ ଏଇ ଉଦ୍ଦେଶ୍ୟରେ ଆମେ ଆଣିଲେ ବି ହଅନ୍ତା।
ଆମେ ମେଡ଼ିକାଲ ମାନେ ମେଡ଼ିସିନ୍ ଷ୍ଟୋର କରିବା ମାନେ କିଛି ବ୍ୟାଙ୍କରୁ ଲୋନ ସେଇ ଅନୁସାରେ ଆସିବ କି ନାଇଁ?
ହଁ ସେମିତି ବି ହେଇପାରିବ ଆଉ ବି ଏ ମାନେ ଯୋଉମାନେ କି ମାନେ ଏମତି ଆଗ୍ରହୀ ଅଛନ୍ତି ଏଗୁଡ଼ା କରିବା ପାଇଁ ଗମେଣ୍ଟ୍ ତରଫରୁ ବି ତାଙ୍କର ମାନେ ରହୁ ଛି ସବସିଡି଼ ଆକାରରେ ଆମେ ଯାହାବି ସବୁ ଆମର ସେଥିପାଇଁ ଯାହାବି ସବୁ ଆମେ ମେସିନିହେରିକା କିଣା କିଣି କରିବା ଆଉ ଗୋଟେ ନୂଆ ଷ୍ଟାର୍ଟ ଅପ୍ ପାଇଁ କଣ ଗମେଣ୍ଟ୍ ତରଫରୁ ରହୁଛି କି ତାର ମାନେ ସେଭେନ୍ଟି ରୁ ଏଇଟି ପ୍ରସେଣ୍ଟ୍ ଆମକୁ ସବସିଡି଼ ଆକାରରେ ମିଳିଯିବ ଫାଷ୍ଟ୍ ଆମକୁ ଇନଭେଷ୍ଟ୍ କରିବାକୁ ପଡ଼ିବ। ତାପରେ ଆମକୁ ସେଇଟା ସବସିଡି଼ ଆକାରରେ ମିଳିଯିବ। ଆମର ନୂଆା ଷ୍ଟାର୍ଟଅପ ଟେ ଷ୍ଟାର୍ଟ କଲୁଣୁ ଏଇଟା ହଉଛି ଆମର ଗୋଟେ ଫାଇଦା ଟେ ଗୋଟେ ମିଳିବ।
ଚାରିଜଣ ଆମେ ମିଶିକିରି କରିବା।
ହଁ।
କରିବା
ଆମେ ଫାର୍ଷ୍ଟ ଚାରି ଜଣ ରୁ ଷ୍ଟାର୍ଟ କରିବା ଷ୍ଟାର୍ଟ କରିକି ଦେଖିଆ ଯଦି ବି କାହାର ପାର୍ଟନର ଆଉ ଦରକାର ପଡୁ଼ଚି ସେମିତି ଗୋଟେ ପାର୍ଟନରସିପ୍ ଆକାରରେ ଗୋଟେ କରିବା ଆଉ‌।
ଆମର ମୁଖ୍ୟ ଉଦ୍ଦେଶ୍ୟ ରହିବ କି ଆମେ ଏମିତି ଏଇ ଆମ ବେଶୀ ବଡ଼ ସ୍କେଲ ନବାନି ଆମ ଏରିଆ ଟାକୁ ଯେମିତି ଆ ଆମେ ମେଡ଼ିସିନ୍ ପାଇଁ କଭର କରିପାରିବା।
ଆଚ୍ଛା।
କୋଉ କୋଉ ମେଡ଼ିସିନ୍ ହେରିକା ଆମେ ତିଆରି କଲେ ହବ ଆମ ଏରିଆ ପାଇଁ?
ଏଇ ସବୁ ଖାସ, ଥଣ୍ଡା, ଜର ଏଇ ସବୁ
ହଁ ସେଗୁଡ଼ାକ କଲେ ଯେମିତି କି ମାନେ ବଡ଼ କିିଏ ରୋଗ ନହେଲେ ବି ଯେମିତି ମାନେ ଲୋକ ପ୍ରାୟ ମାନେ ଏଇ ରୋଗରେ ପଡୁଥିବେ ଯୋଉଟା କଲେ ଆମର ଯେମିତି ସେଲ୍ ରେ କଦାପି କହିଲା ଭଳିଆ କି ଅସୁବିଧା ନହବ।
ହଁ କହୁଥିଲି ମାନେ ଦୋକାନ ଟା ଆମ ଫ୍ୟାକ୍ଟ୍ରି କରିବା ପାଇଁ। ଏ ଜାଗା ଦୋକାନ ଘର କୋଉଠି ମାନେ ଘର ରେଣ୍ଟ୍ ରେ ନେଇ କରିବା।
ହଁ ରେଣ୍ଟ୍ ନେଇଗଲେ ଆମକୁ ସୁବିଧା ହବ ଘରଟେ କଲା ବେଳକୁ ଆମକୁ ଘର ଟା ପାଇଁ ଏକା ପଳେଇବ ଫ୍ୟାକ୍ଟ୍ରି କଲା ବେଳକୁ ଆମକୁ ସ ସବୁ ମେସିନ୍ ତାପରେ ଘର ବିଲ୍ଡିଙ୍ଗ୍ ଫିଲ୍ଡିଙ୍ଗ୍ କଲା ବେଳକୁ ଆମକୁ କହିଲା ଭଳିଆ କି କି ଅଧିକ ରୁ ଅଧିକ ଟଙ୍କା ପଡ଼ିଯିବ। ତା ବଳେ ଘରେ କରିବ ମାନେ ମିନିମମ୍ କି ସେଇଥିରେ ପଚାଶ ଲକ୍ଷ ଷାଠିଏ ଲକ୍ଷ ପଳେଇବ, ଆମେ ଯଦି ଭଡାରେ ନେଇ ଗଲେ ଫାଷ୍ଟଡୁ ଗଲାବେଳେ କି ଆମର ଭଡା ଟା ହାତରୁ ଗଲେ ବି ପରେ ଆମ ସେଲୁ ଦେଖିକି ମେ କହେ ଭଡା ଯାଇକି, ଆମର ଯାହା ବି ଯେତେ ମାର୍ଜିନ ରେ ରହିଯିବ।
ଏବେ ଘର ରେଣ୍ଟ ରେ ନେଇଛୁ ଆମେ
ହଁ।
ହଉ ମାନେ ଆମେ କେତେ ଜଣ ପିଲା ରଖିବା ନା, ଆମ ଦୋକାନୀ ଇଏ କରିବା ପାଇଁ
ହଁ ସେମିତି ହେଲେ ଜଣକୁ କି ଜଣେ ଯେମିତି ଲ କମ୍ପଲସରୀ ଜିନିଷ ଗୁଡା ହେଲା କି ଜଣେ ଆକାଉଣ୍ଟ ସେକ୍ସନ ରେ ଜଣେ ରହିବ, ତାପରେ ଆସିଲା କଉଟୁ ଆକାଉଣ୍ଟ ସେକ୍ସନ ଗଲେ ତାପରେ ପ୍ରଡସନ ଡିପାର୍ଟମେଣ୍ଟ ହରିକାରେ ପିଲା ବି ରହିବେ ତାପରେ ସବୁ ମେଡିସିନ ଟା ମାନେ ବିଭିନ୍ନ ବିଭିନ୍ନ ଟାଇପ ର ମାନେ କି କୋଉଡି କୋଉ କୋଡିଆ ମାନେ ତାର ଉପର ଖୋଳ ଟା ତିଆରି ହେଲା ଗୋଟେ ମେଡିସିନ ହେରିକା ହେଇକି ବାହାରୁ ଆସିବ କଣ ହବ, କୋଉଠି ମାନ ସେଥିରୁ କଏଲ କୋଉଠି କଣ ଆସିବ, ହଁ ବାହାରୁ କେତେଣ ମାନେ ପିଲା ବୁଝାବୁଝି କରିବେ ନାହିଁ ଏଇଠୁ ଦେଖିକି ଆଣିଲେ, ଆମକୁ ସୁବିଧା ପଡ଼ିବ ର ମଟେରିଲ ମେଡିସିନ ତାପରେ ସେଇ ରମଟ ପଡିଲେ ତାପରେ ମେଡିସିନ ଟା ଆମର ହେଇ ସିଲା ପରେ ମାର୍କେଟିଂ ପାଇଁ ଆମର ଦରକାରେ
ପିଲା ହଁ।
ହଁ ସେଇଟା ଦେଖିଲେ ଏମିତି ଦେଖିଲେ, ସବୁ ଡିପାର୍ଟମେଣ୍ଟ ଯଦି ସବୁ ଡିପାର୍ଟମେଣ୍ଟ ଯଦି ଆମେ ରଖି ଦଉଛେ ପାଞ୍ଚ ଛଅ ଜଣ ଲେଖେ, ଏମତି ହେଲା ଆମ ପଚାଶ ଷାଠି ଦରକାରେ, ଆମେ ଟିକେ ହଁ ଆମେ କଣ କାଲି ଆମେ ମେଡିସିନ ବିକିବା ନା ମେଡିସିନ ଟା ତିଆରି କରିବା।
ହଁ।
ତିଆରି ଉପରକୁ ଗଲା ବେଳକୁ ଆମ ସବୁଥିପାଇ ଦରକାର କି ବାହାର କୋଉଠି ଆସି କଣ ହବ। ଆମେ କହୁଛେ ଆମ ଏରିଆରୁ କି ମାନେ ଆମେ ଯଦି ନ, କରିକି ଆମେ ଯଦି ଆମର ମଟେରିଲ ଯଦି ବାହାର ଷ୍ଟେଟୁ ଆମେ ଯଦି ଇପୋର୍ଟ କର ଦେଦି ଆମକୁ ଭଲ ପଡାନ୍ତା।
ସେପ ପ କୋରିଆ ନ ଆମେ
ହଁ ସେମିତି କରିକି ଷ୍ଟାର୍ଟ କଲେ ଦେଖିବା ତାପରେ ଯେମିତି ଆମ କଣ କି ମେଡିସିନ ଟା କଲେ ଆମକୁ ଗହିଲବେଳେ କି ମେଡିସିନ ଆମେ ଯେତିକିରେ ଆମର ଦଶଟା ଯେତିକ ପଡୁଛି। ତାଠ ବି ଆମେ ଅଧିକ ମାର୍ଜିନ ରେ ବି ଆମେ ବିକିପାରିବା।
ଆରେ ଆଉ କଣ କହୁଥିଲୁ ମେସିନ୍ ପୁଣି କିଣା
ହଁ ସେଇଟା ସେଇ ସେଇ ଜିନିଷ ଟା କମେ ସେଇ ଜିନିଷ ହେଲେ ଆମେ ଏ ଧର କି ଧର ଆମର ଏଥିରେ କୋଟି ଟଙ୍କା କଣ ଖର୍ଚ୍ଚ ଲାଗ ହେଲା ସେଇଠାରୁ ଆମକୁ ଗମେଣ୍ଟର ଗମେଣ୍ଟରୁ ସବଦୀ ଆଗରେ ଆମକୁ ସେଭେଣ୍ଟି ରୁ ଏଇଟି ପରସେଣ୍ଟ ମିଳିଯିବ।
ସେଇଟା ମିଳିଗଲେ ସେଇଟା କଲେ ସେଇଟା ଆମ ପାଇଁ ବେନିଫିଟ ହବ କି ମାନେ ଆମର କହେ ଫାଷ୍ଟ ବର୍ଷରେ ନ ମିଲେ ବି ଆମର ଚାଲିଥିଲେ ବି ପରେ ସେକଣ୍ଡ ବର୍ଷରେ, ଯୋଉ ଗଭର୍ଣ୍ଣମଣ୍ଟ ଆମେ ଯେତିକି ର କୋଟି ଟଙ୍କା ୱେଷ୍ଟ କରିଥିଲେ, ସେ, ମାନେ ଫାଷ୍ଟ ବର୍ଷ ରେ ପଢିଲେ, ତା ପରେ ସେଖେଣ୍ଡ ବର୍ଷ ଆମର ଯାହା ବି ଦରକାର ଗଭର୍ଣ୍ଣମେଣ୍ଟ ଆଗରେ ଆମକୁ ସବସିଡି ମିଳିଗଲେ ସେଇ ପଇସା ଟାମେ ପ୍ରଡକ୍ସନ ରେ ଲଗେଇ ଦେଲେ ଆମର ଭଲ ହେଇ ଚାଲିବ। ଆଉ ଟଙ୍କା ଟା ଅସୁବିଧା ହବନି କିଛି।
ବଢିଆ ଚାଲୁଲା ତାହେଲେ ଆମେ ପିଲା ପୁଣି ଦେଖିବା ତାଙ୍କ କଵାଲିଫିକେସନ ନେଇ ର
ହଁ ହୁଁ। ସେଇଥି ଯୋଗୁରୁ କି ସେଇ ଜିନିଷ ଟା ଟିକେ ଶୀଘ୍ର ଷ୍ଟାର୍ଟ କରି ଲେ ପିଲା ବି ମାନେ ଏବେ ଫ୍ରସର ହଁ
କହିଲି ସୋଶିଆଲ ମିଡିଆରେ ଗୋଟେ ପୋଷ୍ଟ ପକେଇ ଦିଅ ମାନେ ପିଲାଙ୍କ କ୍ୱାଲିଫିକେସନ ଅନୁସାରେ ଆମର ଇଏ କରିବା ଏଥ
ହଁ ହଁ ସେଇ ଜିନିଷଟା ଏ ସୋସିଆଲ ମିଡିଆ କଲା ବେଳକୁ କଣ ଭଲ କଥା କହିଲୁ ଗୋଟେ ପ୍ଲାଟଫର୍ମ ଯେ ଆମୁକୁ ମାନେ ଅଧିକ ମାର୍କେଟିଙ୍ଗରେ ଇନଭେଷ୍ଟ କରିଆକୁ ପଡିବନି କଲାବେଳେ ସୋସିଆଲ ମିଡ଼ିଆରେ ପକେଇ ଦେଲେ ଆମର ଯିଏ ଇଣ୍ଟରେଷ୍ଟଟେଡ୍ ଥିବେ କି ଆମର ନୂଆ ଫ୍ରେସର ପିଲା ଦରକାର ହେଇଥିବ
ବୁଝିବେ ଆମଠୁ ଆଉ।
ହଁ ଆଉ କି ଆମ ଗୋଟେ ଜାଗା ନେଇକି ନାଇଁ ଏଇଠି କି ଫର୍ମ ହରିକା ପକ କି ଏଇଗୁଡ଼ା ଆମୁକୁ ଏତେ ଅରେ କରି ମାନେ ଆମୁକୁ ଅଧିକ ଖର୍ଚ୍ଚ ଆଉ କରିଆକୁ ପଡିବନି।
ହଁ ଦେଖ ମୁଁ ଗୋଟେ କାମ କରୁଚି ମୁଁ ଗୋଟେ ଭଲ ଅନଲାଇନ ଦେ ଚି ତା ଧେରେ କରିକି ପକେଇଚୁ ସୋସିଆଲ ମିଡିଆ ରେ ଗୋଟେ ପୋଷ୍ଟଟେ ଆଉ।
ହଁ ଆଉ ଆମର ତ ଆକାଉଣ୍ଟ ସେକ୍ସନ ପାଇଁ ର ହେଲା କି ଯୋଉ ଗୋଟେ ସିଏ କି ସିଏ ମ ପିଲା କି କୋଉଥି ଆମ କମର୍ସ ସ୍ ପିଲା କି ଯୋଉଥିରୁ ଗୋଟେ ରହିଗଲେ ସେଇଟା ହେଇଯିବ।
ହଁ।
ଏ ରଖିଆ ନାଇ ଆଉ ଗୋଟେ କମର୍ସ ପିଲା ଭିତରୁ ଗୋଟେ ରଖିଦବା।
ହଁ କମର୍ସ ରଖିଲେ ସିଏ ଅଲଗା କଣ କେମି କରି ଆଇଁଲା ହଁ।
ଆଉ ଆଉ କୋଉ ଜିନିଷ ରହିଲା ଆଉ ହଉଚି ତ ମାନେ ମେଡିସିନ୍ ହେରିକା ଯୋଉ ପ୍ରଡକ୍ସନ ପାଇଁ। ଆମେ ମୁଁ ଭାବଥିଲି ଯୋଉ ଆମେ ବଡ ବଡ ମାନେ ଫାର୍ମାସିଷ୍ଟ୍ ସେଗୁରାଙ୍କୁ ନ ରଖିକି ନୂଆ ମାନେ ଯୋଉ ପିଲା ଗୁଡା ମାନେ ଫାର୍ମାସି କରିକି ବାହାରୁଥିବେ ସେମାନଙ୍କୁ ରଖିଦେଲେ ଅଳ୍ପ ଟଙ୍କା ରଖିକି ଆମେ ବି ଫାଇଦା ହେଇପାରନ୍ତା।
ନାଇଁ ସେମିତି ଗଲେ ହବନି ମାନେ ସବୁ ମିଶିକି ରଖିଆକୁ କାରଣ ନୂଆ ଜୋରେ ଆସି ସେମାନେ ବେଶୀ ଜାନାହାନ୍ତି।
ହଁ ସେଇଟା ବି ହଁ ସେଇଟା ବି ଗୋଟେ ପଏଣ୍ଟ ଗୋଟେ କଥା। ହଁ ସେଇଥିରୁ ଆମେ ମୋଷ୍ଟଲି ଆମେ ଏ ଫେସର ମାନେ ରଖିବା ଆଉ ତିନି ଚାରି ଜଣ କି ଯୋଉ ମାନେ ଏଇ ଲ୍ୟାବ ହେରିକ ରହିକି ମାନେ ମେଡିସିନ ରିସର୍ଜ କରି କଣ କରିବେ ସେମାନେ ଟିକେ ଭଲ ଭଲ ଟିକେ ରଖିଥିବ ଆଉ।
ହଁ। । ଣୁ ରଖିଦବା ଆଉ ନୂଆ ପିଲା ଆମେ ସେଏ ରଖିବା।
ହଁ ଠିକଥା। ଆଉ ସେଇ ଜିନିଷ ଟା ଗଲା ଆଉ କୋଉ ଜିନିଷ ଟା କଣ ରହିଲା? ଆଉ ହଁ ଘର ଘା ଏଇଠି କଥା ହେଲେ ଘରଟା ଘରଟା ଯେତେ ଶୀଘ୍ର ହବ ଘରଟା ଦେଖିକି ଘରଟା ହେଇଗଲେ ଆମ ଆମ କାମ ଷ୍ଟାର୍ଟ କରିବା ମୁଖ୍ୟ ଜିନିଷ ହେଲା ଘର। ଘର ନଥିଲେ ଆମେ କୋଉଠି କରିବ ବୋଲିକି ସେଇ ଜିନିଷ ଟା ହିଁ ହେଇପାରିବନି। ଘର ଟା ଶୀଘ୍ର ଦେଖି ଦେଖିକି ମୁଁ କହିବି ଆମ ସମସ୍ତେ କହିଲା ଠୁ କେବେଠୁ କଣ କାମ ଷ୍ଟାର୍ଟ କରିବା ସେଇଟା ଦେଖିବା। ହଁ।
ଠିକ ଅଛି ତାହେଲେ।
ଘର ହେଲାଠୁ ତାର ମାସେ ମାସେ ଭିତରେ ଯେମିତି ଆମର ଏମିତି ସବୁ ସବୁ ଜିନିଷ ହେଇକି ଆମର ଯେମିତି ତାର ପ୍ରଡକ୍ସନ କାମ ଷ୍ଟାର୍ଟ ହେଇଯାଇଥିବ।
ହଁ।
ସେଇ ଜିନିଷ ଟା ଆଉ ଆମର ମୁଖ୍ୟ ଫୋକସ ରହିବ ଯେମତି ଆମର ହେଇ ସାରିଲା ପରେ ଯେମିତି ଆମର ଗୋଟେ ମାସର ଷ୍ଟକ ରହିକି ଅନ୍ୟ ଜିନିଷ ଯେମିତି ଆମର ହଁ ସେ ଲାଡୁ ହେଇଯାଉଥିବ ଆଉ ମାର୍କେଟିଙ୍ଗରେ ଏମିତି ହୁଁ।
ମୁଁ ବ୍ୟାଙ୍କକୁ ଯାଇକି କାଲି ଆଡକୁ ଆଣିିବାର ଲୋନ୍
ହଁ ସେଇଟା ହେଲା ଆମ ବ୍ୟାଙ୍କ ଆପ୍ରୁଭ୍। ବ୍ୟାଙ୍କ ଯଦି ଆମ ଲୋନ୍ଟା ଲୋନ୍ଟା ଆପ୍ରୁଭ୍ କରିଦିଅନ୍ତା ତାହେଲେ ଆମକୁ ଆଉ ଅଧିକ ବି କଲା ବେଳକୁ ବାହାରିକି ନାହିଁ ଆମେ ଘରୋଇ ଋଣ ଅପେକ୍ଷା ବ୍ୟାଙ୍କ ଋଣ ଟା ଆଣିଲା ବେଳେ କହିଲା ବେଳେ କାମକୁ ବି ଭଲ ପଡିବ ଅଧିକ ସୁଧ ରହିବନି। କିଏ ବ୍ୟାଙ୍କ ମଳେ ଏତିକିଟେ ନରଦବ ଏତିକି ପରେ ଆମର ଷ୍ଟାର୍ଟ ହଇକଉ। ସେମିତି କରିକି କରିବା ଆଉ।
ମୁଁ ଗୋଟେ କାମ କରୁଛି କରିଦବା କାରଣ କଣ କହିଲ ଆମ ତାର ହଉ କି ନ ପିଲା ଯୋଉ ରହିବେ ତାଙ୍କର ପୁଣି ଦରମାଟା ଦବାକୁ ପଡିବ ନା!
ହଁ।
ଘର ରେଣ୍ଟ ଟା ଫୁଣି ଆଗ ଦବାକୁ ପଡିବ। ଖର୍ଚ୍ଚ କରିବାକୁ ପଡିବ ନା ଯେତେ ହେଲେ ଆଗ ପଇସାଟା ପଡିବ।
ଆମ ହାତରେ ଯେତିକି ଯାହା ହଉଛି ଆମ ହାତରେ ଯେତିକି ଯାହା ହଉଚି ଦଶ ଲକ୍ଷ କି ପନ୍ଦର ଲକ୍ଷ ଯିଏ ଯାହା ଦେଇକି ଫାଷ୍ଟ ଷ୍ଟାର୍ଟ କରିଦବା। ଷ୍ଟାର୍ଟ ହେଇଗଲାଠୁ ତାର ସେ ଯେମିତି ଚାଲିଥିବ ଆଉ।
ହଉ ତାହେଲେ ଗୋଟେ କାମ କରେ ମୁଁ କାଲି ଯାଇକି ଆଗ ବ୍ୟାଙ୍କ କଥା ବୁଝୁଚି ଆଉ।
ହଁ ହଉ ଠିକ ଅଛି।
ହଉ ତାହେଲେ ରଖୁଚି ଆଉ।
ହଁ।